ହାଲୋ।
ହାଲୋ।
ହଁ କଣ କରିଚନ୍ତି?
ହାଲୋ।
ହାଲୋ।
ହଁ।
କଣ କରୁଚନ୍ତି?
କି ବସୁଥିଲି ଦେଖୁଥିଲି। ମୁଁ ଲାପଟପ୍ ଟା ଚାର୍ଜ ତମେ?
ଓହୋ। ନା ମୁଁ ଏଇ ଟ୍ୟଉସନ କରୁଛି।
ଆରେ ବଢିଆ ତମେ ତ ଭଲ ଇନକମ ସୋର୍ସ ବି ଅଛି। ଆମର ସେ କାହିଁ ଆମେ ତ ଶୁଖିଲା ଟାରେ ଘରେ ବସୁ।
ଏଇ ଦି ତିନିଟା ପିଲାଙ୍କୁ ଟ୍ୟୁସନ କରିବି କଣ ଇନ୍‌କମ୍ ସୋର୍ସ?
ହୁଁଁ ହୁଁ। ଆଉ?
ଆଉ ତମେ କଁ ଖାଇଚ?
କଣ ମୁଁ ଏବେ ବିସ୍ଟ ଖାଇ ଟିକେ ବିସ୍କୁିଟ୍ ଆଉ ଚା ଖାଇଲି।
ଓ ହୋ।
ତମେ?
ମୁଁ ଏଇ ଟିକେ ଆଇସ୍କ୍ରିମ ଖାଇଥିଲି ଆଉ ଟିକେ କୁରକୁରି ଖାଇଥିଲି।
ବଢିଆ ହେଲା। ଟିକେ କୁର କୁରେ କାଇଁ ଖାଉଚ ପୁରା ବାଗରେ ଖାଉନ।
ମୁଁ ମୁଁ ମାନେ ଖାଇଥିଲି ଅଳ୍ପ।
ଆଛା ଆଉ ଟିଉସନ ସରିଗଲାଣି?
ନା ଟିଉସନ କରୁଚି ସାତେଟାରୁ ନଅଟା।
ଆଉ କଣ କେମିତି ମୁଁ ଏବେ ବସିଚି। ଲାପଟପ୍ ଚାର୍ଜ ବସିଇକି ଏବେ ବସିଚି ଆଉ।
ଆଉ ଘରେ ସବୁ କଆଁ କରୁଚନ୍ତି?
ଘରେ ବାପା ପୂଜା କରୁଚ଼ନ୍ତି। ବୋଉ ଟିଭି ଦେଖୁଚି ଭାଉଜ ଚା ବନଉଥିଲେ ଆଉ। ଆଉ ତ
ନାଇଁ ଆମ ଘରେ ସମସ୍ତେ ଏଇ ମୋ ମା ଚା କରୁଥିଲେ। ବାପା ବୋଧେ ମାର କେଟ କଲେ ନା କଣ ଆଉ ଆଉ ସବୁ ଆସିକି ଟିଭିି ଦେଖୁଚନ୍ତି ଆଉ।
ଭଲ ଆଉ।
ଆଉ ତମ ଘରେ ସମସ୍ତତିଙ୍କ ଦେହ ଠିକ ଠାକ୍ ଅଛି?
ହଁ ସମସ୍ତେ ଠିକ୍ ଠାକ୍ ଅଛନ୍ତି।
ଓହୋ ଆଉ ତମ ଘରେ ମାମା ତମ ମାମାଙ୍କ ଦେହ ବାପାଙ୍କ ଦେହ ସବୁ ଭଲ ଅଛି?
ଭଲ। ତୁମର ସବୁ ଅଙ୍କଲ ଆଣ୍ଟି ସମସ୍ତେ ଭଲ?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଚାରିଟା ବେଳେ କୁଆଡେ ଗଲ ବୁଲିବାକୁ?
କୁଆଡେ ଯିବି ବୁଲିବାପାଇଁ ଆମ ପାଖରେ ନଇ ନା ଆମ ଘର ପାଖରେ ନଈ। ଭଲ ଲାଗିଲ ସେ ମୋର ଗୋଟେ ସାଙ୍ଗଟେ ଦେଖାହେଲା ତା ସହିତ ଟିକେ କିଛି କଥା ହେଲି। ସେଠି ଟିକେ ମଜା ତା ପଳେଇ ଆସିଲି ଘରକୁ ସନ୍ଧ୍ୟା ଗଲା ଆଉ
ଓହୋ ଆଜି ଦିନ ମାନ କଅ କରିଚ଼?
କଆଁ କରିବି ସକାଳୁ ଉଠିଲି ବ୍ରସ କଲି ଆଉ ବହୁତ ସାରା ଥିଲା ଟିକେ ମୋ ଡ୍ରେସ୍ ଫ୍ରେସ ତାକୁ ଆଇରନ୍ କରୁଥିଲି। ଆଉ ତାପରେ ଖାଇଲି ଖାଇକି ଯାହା କାମ ଥିଲା ଟିକେ କଲି କରି ସାରିକି ଗାଧୁ ଗାଧୁଆ ସାରିଲି ଗାଧୁଆ ସାରିକି ପୁଣି ଟିକେ ଏ ଦେଖୁଥିଲି ଫୋନ ଦେଖୁଥିଲି ହୁଁ ଦେଖି ସାରିକି ଗଲି ଆଉ ଗୋଟେ ଲାଇ ଥିଲା ସେ ସ୍କୃ ଥିଲା ତାକୁ କରୁଥିଲି ଦିଟା ବେଳେ।
ତାକୁ ସାରିକି
ଓହୋ।
ଦେଇଥିଲି। ଖାଇକି ଶୋଇପଡ଼ିଥିଲି ଆଉ ଉଠିଲି ତାର ଗୋଟେ ସାଙ୍ଗଟେ ଫୋନ କରିଥିଲା କଥା ହେଲି ତା ସହିତ ଏମିତି ସବୁ ଚାଲି ଅଛି ଆଉ କଣ ଘରେ ତ ଅଛି ଆଉ କିଛି କାମଧନ୍ଦା ନାହିଁ।
ଓହୋ ଆଉ ସବୁ କଣ ପଢିବ?
ଭାବୁଥିଲେ ଏମ୍ ସି ଏ କରିବି ବୋଲି। କିନ୍ତୁ ଏ ଶୁଣିଆ ପଇସା ପତ୍ର ତ ଯୋଉ ମାନେ ଜାଣିଥିବ ସମସ୍ତଙ୍କ ବ୍ଲା ତାପରେ ମୋ ମାଙ୍କ ଦେହ ବି ବହୁତ ଖରାପ ହେଇଯାଇଥିଲା ଏବେ। ତାଙ୍କର ଗୋଡ ଫୋଡ ଚାଲିବୁଲି ପାରୁ ନଥିଲେ। ଏବେ ବି ତାଙ୍କର ପ୍ରୋବ୍ଲେମ୍ ହେଉଛି ମାନେ ରାତି ଦିନ ସାରା ଠିକ ରହୁଛି। ସନ୍ଧ୍ୟା ହେଲା ବେଳକୁ ତାଙ୍କ ଗୋଡ ଫୁଲି ଯାଉଛି।
ଓହୋ ଆଉ ଡକ୍ଟର ଦେଖଉଛନ୍ତି ନା।
ହଁ, କଟକରେ ଦେଖଉଥିଲେ ଡକ୍ଟର ତ ଦେଖା ଯାଉଛି। ମେଡିସିନ ଖାଉଛି, କେତେବେଳେ କମିଯାଉଛି, ପୁଣି ହୋଉଛି। ମୋ ଦେହ ବି ଏବେ ଖରାପ ଥିଲା। ଏଟା ଯଦି ରିୟାଙ୍କ ଆସିଗଲା ବା ପ୍ରାଇଭେଟ ବି ଗୋଟେ ବୁଝାବୁଝି କରିଛି।
ହୁଁ ହଁ।
ସର୍ଭିସ ଥ୍ରୋ ରେ ପଳେଇବି ଦେଖିବା କଣ ହଉଛି ଆଉ। ନିଶ୍ଚୟ।
ଓହୋ ଆଉ, କଣ କହିଲ?
ତୁମକୁ ସ୍କୋଲାର୍ସିପ ତ ମିଳୁଥିବ?
ହଁ, ସ୍କୋଲାରସିପ ମାନେ ଏଇ ଯୋଉ ନାଁ ସ୍କୋଲାରସିପ୍ ତ ମିଳୁନି।
ହଁ ତ ବିସିରେ ମିଳିନି?
ହଁ, ହଁ ବି ସିଏ ରେ ସ୍କୋଲାରସିପ ମିଳିଛି।
ଏବେ ବି ଯୋଉ ଏମ ସି ଏ କଲାବେଳେ ବି ଯଦି ସ୍କୋଲାର ସ୍କୋଲାର୍ଷିପ ମିଳୀବ ନା ଆପ୍ଲାଏ କରିବ ନା ସେ ପଇସାରେ ବି ତମେ ପଢି ପାରିବ।
ଓହୋ ହ। ଆଉ ତମ ବି ସି ଏ ରେ କୋଉ କୋଉ ସବଜେକ୍ଟ ସବୁ ଥିଲା?
ଦିଲ୍ଲୀ ରେ ଥିଲା। ସି ସି ପୋଗ୍ରାମ ବି ଥିଲା। ଏନ୍ଭର୍ମେନ୍ତଲ ସାଇନ୍ସ ବି ଥିଲା। ଆଉ ଯୋଉ ଉଁ ମାନେ ଆଭା ଥିଲା, ପାସ୍ ପାସ୍ ବି ଥିଲା ପାଇଥନ୍ ବି ଥିଲା। ଅ ଗ୍ରାଫିକ ଡି ଥିଲା ଆମର ୱେବ୍ ଦେଭଲପମେଣ୍ଟ ଥିଲା। ଏମିତି ସବୁ ଆଉ।
ଆଉ ତମ ହଷ୍ଟେଲ ଫ୍ରେଣ୍ଡ ମାନେ ସବୁ ଫୋନ ଫାନ କରୁଛନ୍ତି ନା?
ହଁ, ସେବେ ସମସ୍ତେ ତ ସମସ୍ତଙ୍କ ଲାଇଫରେ ବି କିଏ ଜବ୍ ହେଇ ଯାଇଛି ତ କିଏ ଏମତି ଘରେ ବସିଛି, ସମସ୍ତେ ବି ଟେନସନରେ। କାହାକୁ କେତେବେଳେ ଫୋନ କରିବା ପାଇଁ ଟାଇମ ହଉଛି। ଏମିତି ଆଜି ସନ୍ଧ୍ୟାବେଳେ ସାଙ୍ଗଟେ ଫୋନ କରୁଥିଲା କଥା ହଉଥିଲି ସିଏ ବି ବ୍ୟସ୍ତରେ ଥିଲ।।
ଏବେ ତମ ସ୍ ତମ ସାଙ୍ଗ ମାନ କଣ ଓ ମୁ କହିଲି ତମ ସାଙ୍ଗ ମାନେ କଣ ସମସ୍ତେ ଜବ୍ କରି ସାରିଲେଣି?
ନାଇଁ ସମସ୍ତେ ଯୋଉ ମୁଁ କାଲି ଗୋଟେ ଜାଗା କୁ ଯାଇଥିଲି, ସେଠି ପାଖ ଦଶ, ବାରଜଣଙ୍କୁ ଦେଖିଲି, ଆମ କଲେଜ ପିଲାଙ୍କୁ।
ଆଉ ସମସ୍ତେ ଏବେ ବସିଛନ୍ତି। କଣ, ମାନେ ବହୁତ ସାରା ପିଲା ଅଛନ୍ତି, କିଛିଟା ପିଲା ଯୋଉ ଲାଗି ଯାଇଛନ୍ତି ଜବ ରେ ଆଉ।
ଓହୋ ଆଉ ଅଳ୍ପ ଦିନି। ପ ମାନେ ଅଳ୍ପ ପିଲା ଜବ୍ କରୁଛନ୍ତି। ଏବେ ତ ଜବ୍ ମିଳିବା ବହୁତ କଷ୍ଟ।
ହୁଁ ଜବ଼ କଥା କାହିଁ କହୁଛ ଜବ୍ ବହୁତ କଷ୍ଟ
ହଁ, ଆଉ ତମର ଆଜି କଣ ରୋଷେଇ ହେଇଥିଲା?
ରୋଷେଇ ତ ଏଇ ଭାତ, ଡାଲି, ତରକାରୀ। ଆଉ ଭଜା, ଶାଗଭଜା, ପାମ୍ପଡ଼। ଆଉ ସବୁ ହେଇଥିଲା। ଆଉ ତମର।
ଆମର ହେଇଥିଲା ଏଇ ଶାଗଭଜା, ପାମ୍ପଡ। ଆଉ କଲରା ଭଜା ଆଉ। ଶାଗ ହେଇଥିଲା, ତମେ କୋଉ ଶାଗ ଖାଇବାକୁ ଭଲ ପାଅ?
ମତେ ଯେମିତି କଳମ ଶାଗ ଆଉ ମତେ ପାଳଙ୍ଗ ଶାଗ ମୋର ଫେବରାଇଟ ଆଉ ଏସବୁ ଆଉ ତମକୁ
ମତେ ଟିକେ ସୁନସୁନିଆ ଶାଗ ଖାଇବାକୁ ଭଲଲାଗେ
ହୁଁ ସେଟା ବହୁତ ଭଲଲାଗେ ସୁନ ସୁନିଆଶାଗ ଟିକେ ତେଲ ପଡିକି ଭଲସେ ଭଜା ହୋଇଥିବ ଭଲଲାଗ
ହଁ ଟିକେ ରସୁଣ ଫସୁଣ ପକେଇକି ଭଲସେ ଭଜା ହୋଇଥିବ ବଢିଆ ଟେଷ୍ଟି ଲାଗିବ ପଖାଳ ଭାତରେ ପୁରା ଉଠିଯିବ।
ହଁ ବଢିଆ ଆଉ
ଆମର ଆଜି ସେଇ ଶାଗ ହେଇଥିଲା ଆଉ ମତେ ସବୁ ଶାଗ ଖାଇଦେବି କିନ୍ତୁ ସଜନା ଶାଗଟା ମୁଁ ଖାଇ ପାରିବିନି
ହେତେ ମୁଁ ଜମା ଖାଏନି ମତେ ଜମା ପସନ୍ଦନୁହେଁ
ହଁ ସଜନ ଶାଗଟା ବହୁତ ପିତା ପିତା ଲାଗେନା ସେଥିଲାଗି ମତେ ଭଲ ଲାଗେନି ଖାଇବାକୁ
ହଁ ବିଚାରୁ ଏ ଲେଇ
ହଁ। ହଉ ତମ ଘ
ଚାଲ ସମସ୍ତେ ମିଶିକି ଗୋଟେ ବୁଲିବା ପାଇଁ ଯିବା ହଁ ସେଇଭଳିଆ ଚାଲିଚି ଚାଲ ଗୋଟେ ବୁଲିବାପାଇଁ ଇଲୋ କୋଉ ଜାଗା ବୁଲିବା ପାଇଁ ଗଲେ ଭଲହବ
ଜାଗାତ ଏବେ ଖରାରେ କୁଆଡେ ଯିବାଯେ ବୁଲିବାକୁ ଆଉ ଯଦି ହବ ପୁରୀ ଫୁରୀ ଗଲେ ଭଲ ଲାଗନ୍ତା।
ପୁରୀଗଲେ ଭଲ ଲାଗନ୍ତା ଯେ ଯିବା ନହେଲେ ଗୋଟେ ଭଲ ଲାଗା ମିଶିକି ଟିକେ ବୁଲାବୁଲି କରିକି
କୋଉ ଜାଗା ବୁଲିଚ
ମୁଁ ପୁରୀ ଯାଇଥିଲି ଯୋଉ ସେଠି କହୁଛି ମାତାମଠ ଆଡେ। ଆହୁରି କିଛିଟା ଜାଗାଥିଲା ଆମେ ଯାଇଥିଲୁ ଆଠ ଜଣ ସାଙ୍ଗର ବୁଲିବା ପାଇଁ। ସେ ସବୁ ବୁଲିକି ଆସଲୁ ବିଚ ଫିଚ ଆଉ ସେଦିନ ଆମେ ମିଠି ଦିଅନ୍ତୁ ସେଟା କୁହନ୍ତି ଧଉଳି ନା ଉଁ ନନ୍‌ ଛେଡ୍। ହୁଁ ହଁ ସେଆଡ଼େ ଯାଇଥାନ୍ତୁ ବୁଲି ଦେଖିଲା ବେଳକୁ ଆମେ ଯୋଉ ଟାଇମିରେ ଯାଇଥିଲୁ ସେଇ ଟାଇମିରେ ଆସିଥିଲି ଦ୍ରୌପତି ମୁର୍ମୁ ଆସିୁଥିଲେ ଆମ ଯାଜପୁରୁକୁ। ହଁ ସେଇ ଟାଇମରେ ବସ ସବୁବନ୍ଦ ଆଉ ଆମେ ଯାଇନୁ। ଗଲୁଣି କଣ କରିବୁ ସେଦିନ ପୁଣି ରହିଲୁ ପୁରୀରେ ପୁଣି ସେଇ ବିଚ ଗଲୁ। ବିଚ୍ ଯାକ ଗଲୁ ବୁଲିକି ଆସିଲୁ ଆଉ ତାପରଦିନ ସଖାଳୁ ଉଠିକି ପଳେଇ ଆସି
ବହୁ ମଜା ଲାଗିବ ନାଇଁ
ହଁ ସନ୍ଧ୍ୟାବେଳେ ଯାଇଁକି ସ ସନ୍ଧ୍ୟାବେଳୁ ସନ୍ଧ୍ୟାରୁ ବସିଥିବ ରାତି ପାଇଁ ଇଚ୍ଛା ହବନି ଆସି
ହଁ ସନ୍ଧ୍ୟାବେଳେ ଯିବ ଦୋକାନ ଫୋ ଦୋକାନ ସବୁ ପଡିଥିବ ଖାଇବା ଫାଇବା ଥିବ। ମଜା ଲାଗିବ ଆଉ ଏଇ ଖରାରେ ଯଦି ଯିବ ଭୋରରୁ ଯିବ ଗାଧେଇବା ପାଇଁ। କିନ୍ତୁ ଖରାରେ ଗଲେତ ପୁରା କଳା ପଡିଯିବ।
ମୁଁ ଯାଇଥିଲି ଯୋଉ ମୁଁ ଦିଥର ବୁଡି ମୁଁ ବୁଡିଲିତ ବୁଡିଲି ପାଣିରେ ମୋ ସାଙ୍ଗଟାକୁବି ମୁଁ ବୁଡେଇ ଦେଇଥିଲି ସିଏ ବି ପାଣି ପୁରେଇ ଦେଇଥିଲି ମୁଁ ବି କାଖ ଫାକ କାନ ଫାନ ପାଣିରେ ସେ କୁହନି ତା ଜାଣିଥିବ ପୁରୀରେ ଗାଧିଇକି ଆସିଲେ ଯୋଉ କଳା କଳା ଦେଖାଯିବ।
ହଁ ବିଚିତ୍ର ମଣିଷ।
ତାପରେ ଆଉ ତଣ୍ଟି ଖୋଲିବ ନାହିଁ କଥାତ କହିପାରିବ ନାହିଁ ଛାଡ ପୁରା ତମ ଭୟେସ ଟାକୁ କୁକୁର ଭୟେସ୍ ଭଳିଆ ହେଇଯିବ
ହଁ କିନ୍ତୁ ଠାକୁରଙ୍କୁ ଦର୍ଶନ କରିଦବ କି ଆରାମ।
ହଁ ଜଗା ସହିତ ଜଗାକୁ ଯେତେବେଳେ ଦେଖିଦବ ଆଉ କାହିଁ କହୁଚ। ଲାଗିବ ଦୁନିଆ ତମ ପାଖରେ ସବୁ ଦୁଃଖ ଜୀବନରେ ସବୁଚି ତା ଥିଲେ ସବୁ ସେଇଠି ଭୁଲିଯିବ ତମେ।
ହଁ ତାଙ୍କୁ ତ ଦେଖିଦବ ତମ ମନର ଯେତିକି କଷ୍ଟ। କିନ୍ତୁ ଏତିକି ତମେ ଭାବିକି ଯାଇଥିବ ମୁଁ ଗଲେ ହଁ। ତମେ ଭାବିକି ଯାଇଥିବ ମୁଁ ଗଲେ ଠା କୁରଙ୍କୁ ଏହା କହିବି ଏମିତି କରିବି ସେମିତି କରିବି କିନ୍ତୁ ତାଙ୍କୁ ଦେ ଖିଲେ ସବୁ ଭୁଲି ଯିବ।
ଭୁଲି ଯିବ।
ବାସ୍ କେମିତି ଖାଲି ଇଚ୍ଛା ହବ ହଁ। ମାନେ ତମ ମୁଣ୍ଡରେ ସେତେବେଳୁ କିଛି ନଥିବ ଖାଲି ମାନେ କେମିତି ମୁଁ ଟିକେ ଠାକୁରଙ୍କୁ ଦେଖିବି। ହଁ ପୁରୀ ତ ଯୋଉ ଭିଡ କୁହନି କୁହନି।
ହଁ ଏଇ ଠେଲା ପେଲାରେ ଯଉ
ହଁ।
ଯେତେ ଭିଡ ହଉନା କାହିଁକି। ଜଗା ଭାଗ୍ୟରେ ଥିବ ଯଦି ନା ଜଗା ଡୋରି ଲାଗିଥିବ ଜଗା କୋଉ ବାଟେ ଟାଣିକି ତମକୁ ନେଇଯିବ। ଏଇ ଏଇ ଦୁଇ ହଜାର ପଚିଶ ଛବିଶରେ ମୁଁ ତିନିଥର ପୁରୀ ଗଲିଣି ଥ ଯାଇଥିଲି ସାଙ୍ଗମାନଙ୍କ ସହିତ।
ଛିରେ ରେ ଜମା ଯାଇନି ପଚିଶରେ ଯାଇଥିଲି। ଆଉ ଛବିଶରେ ଯାଇନି ଛବିଶରେ ଭାବୁଛି ରଜ ପରେ ଯି
ଛବିଶରେ ଥରେ ଯାଇଚି। ପଚିଶ ମୁଁ ଥରେ ଯାଇଥିଲି ସାଙ୍ଗମାନଙ୍କ ସହିତ। କିଛି ମାସେ ଯାଇନି ଫୁଣି ଜଗାର ଡୋରି ଲା ଆମ ଲୋକ ଗଲେ ମୁଁ ଫୁଣି ଗଲି ତା ଦେ ଯାହା ହଉ ଜଗା
ମାନେ ଏଇ ତମେ ଦେଖିଛ ନା ଜ ଜଗନ୍ନାଥଙ୍କ ପାଖରେ ଯେତେବେଳେ ଠାକୁରଙ୍କୁ ଦର୍ଶନ କରିବ ସେଇଠି ଅଛି ଚୈ ଚୈତନ୍ୟ ମହାପ୍ରଭୁଙ୍କର ସେଠି ଯୋଉଠି ଚୈତନ୍ୟ ମହାପ୍ରଭୁ ଛିଡା ହେଇକି ଠାକୁରଙ୍କୁ ଦର୍ଶନ କରିଥିଲେ। ସେଇ ଜାଗା।
ହଁ ଦେଖି, ଦେଖିଚି। ହଁ, ଟିକେ ଦେଇକି ଆସିଲି ମୁଁ, ସେଇପଟେ ଗଲାବେଳେ ଦେଖିଛି।
ହଁ, ସେଇ ଜାଗାରେ ଛିଡା ହେଇକି ଅନେଇବ। ସତରେ ବି ଠାକୁର ଦେଖା ହୁଅନ୍ତି। ଯଦି ଚୈତନ୍ୟ ମହାପ୍ରଭୁ ଦେଖ୍ ଖିଥିଲେ। ଆଉ, ତମେ ଯାଇଛ କୋଇଲି ବୈକୁଣ୍ଠ?
ହଁ, ହଁ, ସେଇଟା ଯାଇଛି।
ସେଇଠି ଯିବ ପୁରା ଶାନ୍ତି। ମାନେ ହଁ, ମାନେ ପବନ ଫବନ ଦଉଥିବ, ସେଠି ଗୋଟେ ଅଲଗା ପ୍ରକା ପ୍ରକାର-ଅ ମାନେ ଆସେ। ମାନେ ଅଲଗା ପ୍ରକାର ଭାବନା ସବୁ ସେଇଠିକି ଆସେ। ଆଉ, ଯୋଉଠି ନିରିମ୍ ହଁ, ଯୋଉଠି ନିର୍ମାଲ୍ୟ ସୁଖ୍ ଖା ହୁଏ, ତମେ ସେଇଠି ଦେଖିଛ?
ମୁଁ ଯାଇଛି ଥରେ। ଆଉ ବେଶୀ ତ ଏତେ ଆଡେ ବୁଲିନି, ଅଳ୍ପ ଅଳ୍ପ ଜାଗା ବୁଲିଛି। ଆଉ ଭିତରକୁ ଯିବୁ ସେ ଯୋଉ ବଟ ବୃକ୍ଷ ସେପଟେ ଯୋଉ ସାଇଡରେ ନାଇଁ, ଯୋଉମାନେ ଋଷି ଯଉମାନେ ପାଗ କରିଚନ୍ତି, ସେଇଠି ଗୋଟେ କୂଅ ଟାଇପ୍ ର ଅଛି ସବୁ ସେଇଠି ପଡିଚି।
ହୁଁ।
ଯଉ ନବକଳେବର ହେଇଥିଲା ଠାକୁରଙ୍କର ସେଠି ବି ଦେଖିବ। ଆଉ ରାତିରେ ସନ୍ଧ୍ୟାବେଳେ ସ୍ଥାନ ମଣ୍ଡପରେ ବସିବ।
ଆଉ କି ଶାନ୍ତି, ହଁ ସେଭଳିଆ ଶାନ୍ତି ଆଉ କୋଉଠି ମିଳି
ଆରେ, ଏବେ ବି ଭାବିଲା ବେଳକୁ ଲାଗୁଛି ହେଇଯା ଜାଗା ଏବେ ବି ଡୋରି ଲାଗନ୍ତା କି
ଆଉ ଯେତେ ଥର ପୁରୀ ଯିବ, ତୁମକୁ ସବୁ ନୂଆଁ ନୂଆଁ ହିଁ ଲାଗିବ।
ସେତେ, ସେ ଗୋଟେ ଏମିତିଆ ଜାଗାଟେ, ମାନେ ଏମି କି ସ୍ଥାନ ଗୋଟେ ସିଏ ଠାକୁରଙ୍କର, ଯେତେ ଥର ଯାଅ ନା କାହିଁ କେବେ ମନା କରିପାରିବନି, ମୁଁ ଯିବିନି ବୋଲି?
ହଁ, ଆଉ ଯେତେବେଳେ ବି ଯାଅ ତମେ, ପାଞ୍ଚ ଥର ଯାଅ ଦଶ ଥର ଯାଅ, ସେଠି ଯାଇଁକି ରହ ହିଲେ ବି, ତମକୁ ଯେତେ ଥର ଯିବ, ତମକୁ ନୂଆଁ ନୂଆଁ ଲାଗିବ। ଯେତେ ଥର ବି ଯିବ।
ହଁ, ଲାଗିବନି କି ହଁ ଆସିଥିଲି, ଏ ନାଁ ସାନ୍ କି, ସେଟା ସେଇ ଟାଇପ୍ ର ହିଁ ଲାଗିବ।
ହଉ ହଁ, ମୁଁ ରଖୁଛି।
ହଉ, ପୁଣି କଥା ହବା ଆଉ।
ହଁ।